ସୁଦାସ ଭାଇଛ। ସୁଦାଂଶୁ ଭାଇ କେମିତି ଅଛ?
ଆଜ୍ଞା ଭାଇ। ବହୁତ ଭଲ ଅଛି ଭାଇ।
ଆଉ କୁଆଡେ ଦେଖା ଦର୍ଶନ ନାଇଁ, କଲ ନାଇଁ, ମେସେଜ ନାଇଁ, କୁଆଡେ ଯାଇଛ? କୋଉଠି ଅଛ ବର୍ତ୍ତମାନ ତମେ ଏବେ?
ଭାଇ ମୁଁ ଏବେ ଅଛି ଭାଇ ମୁଁ ଟିକେ ଆନ୍ଧ୍ରା ସାଇଡ ଅଛି ଭାଇ। ତମେ ଆପଣ ପାଇଁ କୋଉଠି ଅଛନ୍ତି ଭାଇ?
ହଁ ମୁଁ ବି ଅଛି ସେଇ ବେଙ୍ଗାଲୋର ପାଖରେ ଅଛି ମୁଁ ତ କାମ ହାମ କରୁଛି। ଆଉ ମୁଁ କଣ କହୁଥିଲି ଘର ଲୋକ ସବୁ କେମିତି ଅଛନ୍ତି? ବାବା ମମି ଭାଇ ସମସ୍ତୁ କେମିତି ଅଛନ୍ତି?
ଭାଇ ସମସ୍ତେ ଭଲ ଅଛନ୍ତି, ଭାଇ ସମସ୍ତେ ଭଲ ଅଛନ୍ତି, ପରିବାର ସବୁ ଭଲ ଅଛନ୍ତି। ଆଉ ସବୁ ଭଲ ଚାଲିିଛି ଭାଇ ଆପଣଙ୍କ ଲାଇଫ ରେ ଆପଣଙ୍କର ଘରେ କେମିତି ଅଛି ସବୁ ଘରେ ବାବା ମମି? ଭାଇ ଭଉଣୀ କେମିତି ଅଛନ୍ତି?
ହଁ ଭାଇ ସବୁ ଭଲ ଚାଲିଛି। ଏବେ ଝିଅର ତ ଦଶମ କ୍ଲାସ। ତା ପାଇଁ ଟିକେ ପ୍ରେସର ପଡୁଛି ପଢାପଢି ପାଇଁ ମୁଁ ତ ଆସିଲି ଆଡେ ବେଙ୍ଗାଲୋର। ଆଉ ଭାଇ ତ ବିଜନେସ ରହିଲା। ମାମାର ଟିକେ ଗୋଡ ପ୍ରୋବ୍ଲେମ ଥିଲା ଆଣ୍ଠୁ ପ୍ରୋବ୍ଲେମ। ଧୀରେ ଧୀରେ ସେଇଟା ବି କମି କମି ଯାଉଛି। ବାବାର ଭାଇର ବି ଭଲ ଚାଲିଛି ଆଉ ଏମିତି ତ ଲାଇଫ ର ଇଆଡେ ପଳେଇ ଆସିଲି ଇଡା ତ ହେଇଲା ଦି ତିନି ମାସ। ଆଉ ଦି ମାସ ପରେ ଯିବି ଓଡିଶାକୁ। ଆଉ ତମ ଘରଲକୁ ସବୁ ଭଲ ଅଛନ୍ତି ନା ପୁରା?
ଆଜ୍ଞା ଭାଇ ଆଜ୍ଞା ଭାଇ। ଆମ ଘରେ ସବୁ ଭଲ ଅଛନ୍ତି ଭାଇ। ଆଉ ଭାଇ ଆମର ବାପା ଭାଇ ତିନି ବର୍ଷରେ ତ ଆମେ ଦି ଭାଇ ଏବେ ଘରେ ଚଳଉଛୁ ଭାଇ। ଏ କଷ୍ଟ ମଷ୍ଟେ ଘର ଚଳୁଛି ଭାଇ ଆଉ ପଢାପଢି ତ ଚାଲିଛି। କରିବା ଭାଇେ ଜଏନ୍ ହେଇ ଆଉ। ସବ ଭଲରେ ଚାଲିଛି ଆଉ।
ହଁ ଆରେ ମୁଁ କଣ ପାଇଁ କଲ୍ କରିଥିଲି ହେଲେ ସେଇ ଫଟୋ ମୁଁ କଣ ହେଲା ମୋବାଇଲ ର ଫଟୋ ସବୁ କହିହି ଦେଖୁଥିଲି। ହେଲେ ସବୁ ପୁରୁଣା ଫଟୋ ଯାକ ଆସିଲା। ପିଲାଦିନ ସବୁ ଫଟୋ ଆମ ଯୋଉ ସ୍କୁଲ ଯୋଉ କେନ୍ଦ୍ର ବିଦ୍ୟାଳୟରେ ପଢିବାର ସବୁ ଫଟୋ ଆସିଲା ଆଉ ଟିକେ ମନ ପଡିଗଲା ଭାଇଟା କଣ କରୁଥିଲା ଭଲ ଥିଲା ମିଶା ମିଶା ଆଇସ୍କ୍ରିମ ଫାଇସକ୍ରିମ ଆଣିବାର ଦେବାର କୁଆଡେ ଗଲା କୁଆଡେ ମିଶିନେ ବର୍ଷ ହେଲା ହେଲି ଟିକେ କଲ୍ କରିଦେଲି ତମକୁ ଆଉ।
ଭାଇ ସତରେ ଭାଇ ତମ କଥା ବହୁତ ମନ ମନେ ପଡୁଛି ଭାଇ। ଆମେମାନେେ ସ୍କୁଲ ରେ ବହୁତ ଖେଳୁଥିଲେ, ବହୁତ ଝଗଡା କରୁଥିଲେ, କିନ୍ତୁ ଭାଇ ସେ ସ୍କୁଲ ଲାଇଫ୍ ଆଉ ମିଳିବନି ଭାଇ। ଏବେ ଯିଏ ଯାହାଆଡେ ପଳେଇଲା ଭାଇ ଆେ ସ୍କୁଲ ପରେ ଯିଏ ଯାଡେ ଅଲଗା ହେଲେ। ସେ ଲାଇଫ ମିଳିବନି ଭାଇ ଆମକୁ ଆଉ ଭାଇ ଆମେ ସବୁବେଳେ ଭାଇ। କେବେ ମିଶିବାକୁ ଚେଷ୍ଟା କରିବା ପାଇଁ କେବେ ଗୋଟେ ପ୍ଲାନିଂ ପାଇଁ ମିଶି ଆମେ ସ୍କୁଲରେ କେମିତି ଖେଲୁଥିଲେ ମାନ ଆପଣଙ୍କ ମନ ଥିବ କେମିତି ଗେମ୍ ପିରିୟ ରେ ଖେୁଥିଲେ। କେମିତି ବର୍ଡେରେ ଆଣି ଚକୋଲେଟ୍ ଦଉଥିଲେ। କେମିତି ମାରପିଟ କରୁଥିଲେ କେମିତି ଟିଫନ୍ ଚୋରିଇ ଖାଉଥିଲେ ଭାଇ ସବୁ ମନ ପଡିଲା ସେ ବି ଆଖିରୁ ଲୁହ ବାହାରି କରୁଥିଲେ ଭାଇ।
ହଁ ଭାଇ ସେଇଟା ତ ସତ କଥା ଆଖି ଲୁହ ପଳଆ ଆସୁଛି। ଆଉ କଣ କରିବା ଆମେ ତ ସେଇ ପୂର୍ବର ଅତୀତ କାଳକୁ ଯାଇପାରିବାନି। ଆଉ ଏଇି ତ କୋଡିଏ ପଚିଶି ବର୍ଷ ହେଇଲାନି କୋଡିଏ ଏକୋଇଶି ବର୍ଷ ହେଲାନି ଆମକୁ ଯାହା ପାଞ୍ଚ ପଇସା କମେଇଲେ ତ ପାଞ୍ଚ ପଇସା କାମ କରିବ ପଡିବ ଆଉ କଣ କରିବା ଆଉ ଯାହାହେଲେ ତ ସବୁ ଦେଖିକି ରହିବାକୁ ପଡିବ। ଓଡିଶା ଛାଡିକି ଆସିଲେ ବାେଙ୍ଗାଲୋରରେ ରହିଲେ ଆଉ ତମର ସେ ମନ ଅଛି ନା ଆମେ ଯୋଉ କବାଡି ଖେଳିବାର ଗ୍ରାଉଣ୍ଡ ରେ ସେ କଥା ସବୁ ମନେ ପଡୁଛି ନା ତମକୁ?
ହଁ ଭାଇ ବହୁତ ମନେ ପଡିଛି ଭାଇ କବାଡିରେ ମେଡାଲ ଆଣିବାର ଆ ତମେ ଭାଇ ଭଲ। କବାଡି ରେ ଭାଇ ଆଉ ତମ ନାଁ ଭାନେ ଆାନେ ଆମେ ଥିଲେ ଭ ଆମେ ସବୁଠୁ ସିନୟର ବ୍ୟାଚ ଥିଲେ ଭାଇ ତମ ନାଁରେ ଭାଇ ମାନେ ବହୁତ ବହୁତ କମ୍ପ୍ଲେନ ଥିଲା ଭାଇ ତମେ ବହୁତ ଖୁଡିଆ ଟିକେ ଥିଲ। ମୋର ସେନ ମନ ପଡିଲେ ହସ ଲାଗୁଚି ଭାଇ ସେ କଥା ମନେ ପଡିଲେ ହସ ଲାଗୁଛି। ତାପରେ ତ ଭାଇ ତ କବାଡିରେ ତମେ ଭଲ ଖେଳିବାର ଭାଇ ତମେ ତମକୁ ସମସ୍ତେ ଆପ୍ରିସିଏଟ କରିବାର ଭାଇ।
ହଁ ଭାଇ କବାଡି ଖେଳ ତ ଏବେ ଯାଏ ଛାଡିନି। ମାନେ ଏବେ ତ ଆମର କଲେଜ ହେଲା ଫୋର୍ଥଇଅର୍। ଫାଷ୍ଟ ଇୟରରେ ମିଳିଥିଲା ବେଷ୍ଟ ପ୍ରାଇଜ୍ ବେଷ୍ଟ ସେକେଣ୍ଡ ଇୟର ରେ ମୋର ଭଲ ଖେଳୁଥିଲି ଗୋଡ ଭାଙ୍ଗି ଗଲା ସେ ପ୍ରଭୁଙ୍କ ଦୟାରୁ ପ୍ରଭୁଙ୍କ କୃପାରେତ ଗୋଡ ଭାଙ୍ଗି ଦେଲେ। ପୁଣି ଥାଡଇୟର ଖେଲି ଥାଡୟରରେ ବି ୱିନର ହେଲୁ। ଆଉ ସ୍କୁଲ ଲାଇଫ ରେ ତ ବହୁତ ପ୍ରାଇଜ ବହୁତ ମେଡେଲ ଆଇଚି ହାଉସ ଜିତିଇଛି ତମର ତ ମନ ଥିବ ସେଇଟା। ଆଉ ଆଉ ଧୀରେ ଧୀରେ ହେଇ କବାଡ଼ି ବି ଛାଡିଦେବି କାରଣ ଫୋରତୟର ସରିଲା ପରେ ସ୍କୁଲ ସରିଲା ସ୍କୁଲ ଲାଇଫ ତ ସରିଲା କଲେଜ ଲାଇଫ ସରିଲା ଆଉ କବାଡି ଖେଳ ହବନି। ମତେ ଯୋଉ ପୁରୁଣା କଥା ଆମେ ଯୋଉ ଖେଳିବାର ମାଢଗୋଲ ଗଣ୍ଡଗୋଳ ହେବାର ସେଇ କଥା ତ ଭୁଲି ପାର ଭୁଲିବାନି ପିଲାଦିନର ସବୁ।
ଆଉ ଭାଇ ସେ ତମ ସାଂସ୍କୃିଟ୍ ମେମ୍ କଥାନେ ପଡୁଛି ନା ଅନୁପ୍ରିୟା ମେମ୍ କଥା।
ଆଜ୍ଞା ଭାଇ ଆଜ୍ଞା ଭାଇ ବହୁତ ମନ ପଡୁଛି ସଂସ୍କୃତି ମ୍ୟାମ୍ କଥା ବହୁତ ମନ ପଡୁଛି ସଂସ୍କୃତି ମ୍ୟମ୍ ମାନେ ତାଙ୍କ ପୁଅଙ୍କୁ ଧରିକି ସ୍କୁଲ ଆସିଥିଲେ। ଭାଇ ସତକଥା ଭାଇ ବହୁତ ମନ ବ ଆମେ କେଲି ଗମାତ ଥିଲେ।
ହଁ ଭାଇ କୁହନ ସେ ମେମ୍ ପିରିୟଡ ରେ ମୁଣ୍ଡ ବଥାଉଛି ବାନ୍ତି ହଉଛି ଦେହ କାଟୁଛି କହିରି ଏତେ କେଲି ଆମ କାଢିଆର ଆଉ ସେ ମ୍ୟାଡାମ କୁଆଡେ ଅଛନ୍ତି ଭଲ ମ୍ୟାଡାାମ ଥିଲେ ମତେ ଟିକେ ବେଶୀ ରାଗି ଥିଲେ ବାଡେଇବାର ଗାଳି କରିବାର ମୋ ଭଲ ସପୋର୍ଟ କରିବାର ନା।
ହୁଁ ଭାଇ।
ହୁଁଁ ଆଉ ତମଟ ସବୁ କାମ କେମିତି ଚାଲିଛି କମ୍ପାନୀରେ ତମର।
ଭାଇ କାମ ଭାଇ ବହୁତ ଭଲ ଚାଲିଛି। ଆଉ ସେମିତି କଷ୍ଟମଷ୍ଟେ କରିବା କଥା ଭାଇ ମୁଁ ତ ମେକାନିକ ଡିପ୍ଲୋମା ମେକାନିକ କରୁଥିଲି। ଆଉ ଘରର ସପୋର୍ଟି ପାଇଁ ଭାଇ କାମ ଟିକେ କରିବାକୁ ପଡୁଛି ଭାଇ। ଆଉ ତାପରେ ମତେ କୋର୍ସ ବି କରିବାକୁ ପଡିବ ତାପରେ ପଇସା ବି ରଖିବାକୁ ପଡିବ ସେଥିପାଇଁ କାମ ଟିକେ ଚାଲିଛି। ଚାଲିଚି ଆଉ।
ହୁଁ ଆମର ବି କମ୍ପାନୀ କାମ କୁହନ ସକାଳ ନଅଟାରୁ ଯାଉଛି ଯେ ଆସ ଆସିଲାରୁ ପୁଣି ପାଞ୍ଚଟା ହଉଛି ପାଞ୍ଚଟା ଟିକ ଫ୍ରେଶ ହେଇକି କୁଆଡେ ଛଅଟା ପୁଣି ସାତଟାଦୁ ଖାଇକି। ଅଫିସ କାମ କରିକି ଶୋଇଲାଲୁକୁ ଏଗାର ବାର ହେଉଛି ମୁଣ୍ଡ ପ୍ରେସର ଦେହ ପ୍ରେସର ପଡୁଛି କହନ ଆଉ କଣ କରିବା ଆଉ ପନ୍ଦର କୋଡିଏ ଦିନ ରହିଲା ପନ୍ଦର କୋଡିଏ ଦିନ ପରେ ତ ଓଡିଶା ପଳଉଛି ଆଉ ଆଉ ତମେ କେବେ ଆ ଓଡ଼ିଶା ଆସିବ।
ଭାଇ ମୋର ତ ଏବେ ଆପଣ ଜାଣିନ୍ତି ବି ପି ୟୁ ଡି ଏବେ ଭାଇ ଫୋର୍ଥ ସେମିଷ୍ଟାର ସରିଲା ମୁ ଏବେ ଗୋଟେ ଗୋଟେ ମାସେ ବି ହେଇନି ସରିଲା। ଆଉ ମୁଁ ତ ଏବେ ବି ପି ୟୁ ଟି ଫୋୖର୍ଥ ସେମିଷ୍ଟାର ଦେଇ ଆସିଲି ଫିଫଥ ସେମିଷ୍ଟାର ବେଳକୁ ଭାଇ ମୁଁ ଯିବି ପୁଣି କଲେଜ ଯିବି ଏଗଜାମ ଦେଇକି ଆସିବି ପୁଣି।
ହଁ ହଁ ଆଉ ତମର ଏଗଜାମ ଫେଗଜାମ ସବୁ ଫୋୖର୍ଥ ସେମିଷ୍ଟାର ସେକେଣ୍ଡ ଥାର୍ଡ ଫାଷ୍ଟ ସବୁ ଭଲ ଭଲ ଲେଖିଛ ନା।
ହଁ ଭାଇ ମୁଁ ବହୁତ ଭଲ ଲେଖିଛି। ମୋର ଗୋଟେ ବି ଭାଇ ବେକ୍ ଲାଗିନି ଆଉ ଭାଇ ଏବେ ଯୋଉ ଗତ ଏଗଜାମ ଟା ଗଲା ସେ ଗୋଟେ ପେପର ବେକ୍ ଲାଗୀଗଲା କାହିଁକି ଦେହ ଅସସ୍ଥ ଥିଲା ମୁଁ ପଢି ପାରିଲିନି। ଆଉ ଗୋଟେ ପେପର ବେକ୍ ଲାଗିଗଲା ଆଉ ସବୁ ଯାକ ଭାଇ କ୍ଲିୟର ଅଛି। ହୋଉ ହୋଉ ଆଉ ତା ପାଇଁ ଦୁଃଖ କଲା ହବନି ଭାଇ କାହିଁକି ନା ଆମର ନିଜର ଦେହ ଭଲ ନଥିଲା ଆମେ ଏକ୍ଜାମ ଦେଇପାରିଲୁନୁ। ଭଲସେ ସେଇଟା କିଛି ଅସୁବିଧା ନ ରିଚେକିଂ ବି ପକେଇ ଦେଇଛି ଭଗବାନଙ୍କ ଦୟାରୁ ସେଟା ପାସ ହେଇଯିବ ଆଉ
ହଁ ମୋର ବି ସରିଗଲା ଶିକ୍ସି ସେମି ସେମିଷ୍ଟର ସରିଗଲା। ମୋର ବି ଏବେ ଯାଏ ଗୋଟେ ହେଲେ ବ୍ୟାଗ ଲାଗିନି। ହେଲେ କଣ କରିବା ମଝିରେ ଗୋଟେ ସେମିଷ୍ଟାରରେ ମୋର ଟିକେ ମାର୍କ କମି ଯାଇଥିଲା ବୁଝିଲା ନା। ସେଇ ଗୋଟେ ପ୍ରେମ ଚକରେ ରହିଯାଇଥିଲେ ଟିକେ ମାର୍କ କମି ଯାଇଥିଲା। ଆଉ କଣ କରିବା ସେଇ ବେଶୀ କମ୍ୟୁନିଟି ଯାହା ଏଇଠି ଯିଏ ମେନ୍ଟେନ କରିକି ସେଭେନ ପଏଁଟ ଏଇଟି ଉପରେ ରଖିବାର ଆଠସ ହେଇଯିବ ଟିକେ କମିଯାଇଥିଲା ଚଳିବ ମନ ଦୁଃଖ ନହିଁ। ସାନ ବଡ ଜବ୍ ଫବ୍ ପାଇଗଲେ ହେତା କିଛି ଜଣା ପଡିବନି। ଆଉ ତୁମେ କଣ ଜବ୍ ଫବ୍ ଟ୍ରାଏ କରୁଛ ନା ସେ କମ୍ପାନୀରେ ରହିକିରି।
ନାଇଁ ଭାଇ ମୁଁ ଜବ ଟ୍ରା କରୁନି ଭାଇ ମୁଁ କମ୍ୟୁନିକେନ୍ ସ୍କିଲ୍ସ ଅପଡେଟ କରିବାକୁ ଚାହୁଛି ଭାଈ। କାହିଁକି ନା ଏବେ ଆପଣ ଜାଣିଥିବେ ପାୟଟି କମ୍ପାନୀ ଯାହା ହେଲେ ବି ଟେକିନିକାଲା ସ୍କିଲ୍ଲସି କମୁନିକେଟ ସ୍କିଲି ପ୍ରଜେଟ ପାଇ ନିହାତି ଦରକାର। ତା ସେ ଭାଇ ଏ ତିନିଟା ହିଁ ଆମର ଜବ୍ କୁ ଭାଇ ଅନଲକ୍ କରଉଛିଛି ଡିଗ୍ରୀ ତ ଭାଇ ଆପଣ ଗା ସଟଲିଷ୍ଟି କରୁଛି ଡିଗ୍ରୀ ଟା ଆଉ ଯି ଡିଗ୍ରୀ ବାଦ ଜଉଟା ରହିଲ ସ୍କିଲ୍ ହଉ ପ୍ରୋଜେକ୍ଟ ହଉ କମ୍ୟୁନିକେଟ୍ ସ୍କୁଲ୍ଲି ବାଇ ମେଣ୍ଡୋଟରି ସେଇଟା ପାଇଁ ଟିକେ ଆ କରିବା ପଡୁଛି ଭାଇ ଟାଇମ ଟା ମ୍ୟାନେଜ କରିବାକୁ ପଡୁଛି ଭାଇ। ତା ପାଇଁ ଟିକେ ଟାଇମ ନବାକୁ ଅଛି ଭାଇ ଆଉ ସେଇଟା ଚାଲିଛି ଟିକେ ଟିକେ ଆଉ।
ହଁ ଆରେ ମୁଁ ଆଉ କଣ କହୁଥିଲି ହେଇ କି ଗୋଟେ କଥା ଭାବି କହିବି ରାଗିବନି ତମେ ସମ୍ ଯୋଉ ପିଲାଦିନ ଗୋଟେ ତମ ଯୋଉ ପ୍ରେମ କାହାଣୀ ଥିଲା ଯୋଉ କାଜଲ ବୋଲି ଗୋଟେ ଝିଅ ଥିଲା ଆଉ ସେଇଟା କଣ ହେଲା ଆଗକୁ ଯାଇ ଯାଇଛି ନା ସେମିତି
ନାଇଁ ଭାଇ କାଜଲ ନାଇଁ ଭାଇ ଆଉ ଗୋଟେ ଝିଅ ଥିଲା ତମେ ନାଁ ଟା ଭୁଲ ଧରିଲ ଭାଇ। ହଉ କିଛି ଅସୁବିଧା ନାହିଁ ନାଁ ତମ ତ ଧରିଲ ସେ ପ୍ରେମ କଥା ଉଠେଇଲ। ଆ ପ୍ରେମଙ୍କ ବିଷୟରେ କଥା ହେବା ଭାଇ ଆଉ କଣ କହିବୁ କ ଭାଇ ବ୍ରେକଅପ୍ ତ ହେଇଗଲା। ଆଉ ତା କଥା ମନେ ପଡ଼ିଲ ତ ଆଉ ବିଜାରିଆ ହବ। ଆଉ ପ୍ରେମ ସେମିତି ଆଉ ବଡ ପିଲା ହେଲାଣି ଏ ଘରର ରେସପନସିବିଲିଟି ମୁଣ୍ଡେଇକୁ ପଡିବ ଭାଇ। ଆଉ ଯାହାହେଲେ ବି ଭାଇ ହଁ ପ୍ରେମ ଟା ପ୍ରେମ ଆଉ ସେ ଟାଇମରେ ପ୍ରେମ ଭାଇ ଅ ଅକୁଆ ପ୍ରେମ।
ହଁ ହଁ କୁହନା ମୋ ଲାଇଫରେ ବି ସେମିତି ଥିଲା ଥରେ କଣ ହେଲା ଆଉ କହୁନାହାନ୍ତି ଯାହା ପାଇଁ ଯୋଉଟା ଲେଖା ହେଇଥିବ ସେ ଭାଗ୍ୟରେ ସେଇଟା ହିଁ ହବ ସିମିତି ଚାଲିଲା ଗୋଟେ ଚାଲିଲା ଦୁଇ ତିନି ମାସ ଚାଲିଲା ମୁଁ ବି ପଢାପଢି କରିପାରେ ସିଏ ବି ଭଲ ପଢାପଢି କରିିପାରେ ଭଲ ପିଲା ଥିଲା ମୁଁ ତ ଜାଣିଛୁ ତମେ ରାଗି ସିନା ଏମିତି ଖରାପ କାମ ଭଲ କିଛି ନାହିଁ ସେତେ ମୋର। ଆଉ ଭଗବାନ ସେତିକି ଲେଖିଥିଲେ ଆସିଥିଲା ଚାରି ପାଞ୍ଚ ମାସ ପାଇଁ ଚାରି ପଞ୍ଚ ମାସ ପହଲା। ଆଉ ଲାଗିଲା ଗୋଟେ ପାଞ୍ଚ ଛଅ ଦିନି କେମିତି କେମିତି ଲାଗିଲା ଟିକେ ରିଗ୍ରେଟ ଫିଲ୍ ହେଲା କାହିଁକି ଆସି ଏ ଭିତରକୁ ପଢା ପଢି କରୁଥିଲି ଭଲସେ ଆଉ ନାଇଁ ମୁଁ ଭାବିଛି ଏ ସବୁ ଫାଲତୁ ଜିନିଷ। ଚାକିରି ଫାକିରି କରି ଦି ତିନି ବର୍ଷ ଭଲ ପଇସା ରଖିଲେ ଅଟୋମେଟିକ ଘରେ ଦେଖିକି ବାହା ହେବେ ଆଉ। ଏମିତି ଜବ ଫବ୍ ଖୋଜୁଛି ଭଲ ଜବ୍ ଟେ ଲାଗିକି ଭଲ ଇନକମ୍ ହେଇଗଲେ। ଫ୍ୟାମିଲି ବି ଟିକେ ସପୋର୍ଟ କରିବାର ଅଛି ନା କାରଣ ଏକୋଇଶି ବୟସ ହେଇଗଲା ଆଉ ଆଜିିକାଲି ଫ୍ୟାମିଲିକୁ କିଛି ପାଞ୍ଚ ପଇସା ନ ଦେଲେ କେମିତି ହବ ଆମକୁ ନିଜକୁ ଖରାପ ଲାଗିବ ନା।
ନିହାତି ନିହାତି ଭାଇ ତମେ ଆଗ୍ରହ ଆଚ୍ଛ ବହୁତ କମ ବୟସରେ ତମେ ବହୁତ ଭଲ ପଇସା କମେଇବା ହ ଘରକୁ ସ କରିବା ଏଇ ବୟସ ପାଇଁ କାମ ବହୁତ କ ଲ ବ ମାନଲିଲ ତା ପରେ
ହଁ ଭାଇ ଆଉ ମୁଁ ସେ କ'ଣ କହୁଥିଲି? ତମର ତମେ ସେ ଯୋଉ କମ୍ପାନୀ ଯାଉଛ। ତାର ସମୟ ଟାଇମ କେତେଟା କେତେଟା ଯାଉଛି।
ହଁ ଭାଇ ଭାଇ ଟାଇ ଆମ କମ୍ପାନୀ ଟାଇମ ରହୁଛି। ଭାଇ ସାତଟ ରୁ ପଞ୍ଚ ପଞ୍ଚିମ୍ ହେଉଛି। ଷ୍ଟାର୍ଟ ହେଇଯାଉଛି। ଏଣ୍ଟି ଯାଉଛୁ। ଭିତରକୁ ତାପରେ କଣ୍ଟିନରେ ଭାଇ ସବୁିନ ଆମର ବ୍ରେକ୍ଫାଷ୍ଟ ମିଳଛି। କେବେ ଇଟଲି କେବେ ଦୋସା କେବେ ଉତମ୍ପାମ। ଆଉ କେବେ ସେମିଆ ଟାଇପ ର ଗୋଟେ ନୁଡଲସ ହଉଛି। ଆଉ କେବେ କେବେ ବରା ହଉଛି। ସେଠି ଖାଇକି ତା ପରେଲାଇକ କୁ ଯାଉ। ସେଥି ଏକ୍ଷାସିଜ୍ ହୁଏ। ଗଲା ପରେ ଆଉ ମିଟିଂ ହୁଏ। ମିଟିଂ ହେଲା ପରେ କ'ଣ କ'ଣ? ଗତ ଦିନରେ ପ୍ରଡକ୍ସନ କେତେ ହେଇଥିଲା? ଆମର କେତେ ଟାର୍ଗେଟ ଥିଲା? ହଉ ସେଟା ଭାଇ ଦେଖୁଛୁ ତାପରେ ଚାଲିଛି। ଆଉ ସେମିତି ଆଉ
ହଁ ହଁ ଆରେ ମୁଁ କ'ଣ କହୁଥିଲି? ତମେ ଯୋଉ ଯାଉଛ କମ୍ପାନୀ କୁ ତାର କ'ଣ ତମର ୟୁନିଫର୍ମ ଅଛି ନା ଏମିତି ଲୋକାଲ୍ ଡ୍ରେସରେ ଯାଇକି ଆସିପାରିବ ତମ କାମ କରିକି।
ନାଇଁ ନାଇଁ ଭାଇ ଏଇଟା ଭାଇ ଆମର ଗୋଟେ ଏମସି କମ୍ପାନୀ ଭାଇ। ଆଉ ଏଇଟା ଭାଇ ୟୁନିଫର୍ମ ଯିବା କୁ ପଡୁଛି ଭାଇ। ପ ପ ଏମେନ୍ସି କମ୍ପାନି ତ ଜଣିଛ। କୋଉ କୋଉ କମ୍ପାନୀରେ ଏ ସିଭିଲ୍ ଡ୍ରେସ୍ ଯାଉଛନ୍ତି। କମ୍ପାନୀରେ ଇଏରେ ଯାଉଛନ୍ତି। ଏଇଟା ଆମର କୋଉ ଡିପାର୍ଟମେଣ୍ଟ ଭାଇ ମୁଁ ଏ ଅଛି। ଆଉ ସେଇଟା ବି ଆମର ଆମ ଗୋଟେ ମାନେ ଆଫ୍ରନ ଟାଇଫ୍ରା ର ଗୋଟେ ମିଳଛି। ବ୍ଲୁ କଲର ର ସେଟ କେମିି ରହବାକୁ ପଡୁଛି ସେଇଟା ସେଇଟା ଆମ ସାର୍ଟା ଘୋଡେ଼ଇ ହେଇଯାଉଛି। କିନ୍ତ ପ୍ୟାଣ୍ଟ ଯୋଟା ପିନ୍ଧି ଗଲେବ ଆଉ ସେଫଟି ସୁଜ ଦେଇଗଲେବ ବ୍ କମ୍ପାନୀ ଦେଇଛନ୍ତି। ସେଇଟା ଆମେ ପିନ୍ଧିଲି ଯାଉଛି। ଭାଇ
ହଁ ହଁ ଆଉ ଆମ ଅଫିସ ରେ ତ ସେମିତି ପୋଷାକ ପତ୍ର ମାନେ କିଛି ନାହିଁ ଯୋଉଟା ବି ତମେ ପିନ୍ଧିକି ଯାଇପାରିବ। ମୋର କାମ ଜାଣିଛୁ କହିଲି ନଅଟ ରୁ ପାଞ୍ଚଟା ଆମର ଏଟ କଣଭଟ କମ୍ପାନୀ ନା ମାନେ ଗ୍ମେଣ୍ଟ କମ୍ପାନୀ ଆମ ମୋର ଗୋଟେ- ପ୍ରାଇଭେଟ ଟଣ୍ଟଟାଟେ ଆମ ସେଣ୍ଟ୍ରାଲ ଗଭର୍ଣ୍ମେଣ୍ଟ କାରଣ ଏରୋପେସ ଆମର ହେଲିକପ୍ଟରରେ କାମୁ ବ୍ରେିଂ ସିଷ୍ଟମ ଉପରେ ସେମିତି କମ୍ପାନୀ ଯାଉଛୁ। କାମ କରିକି ଆସିଲା ତ ଘରୁ ଛଡା ହଇ କଡ଼କଡ ଦିନ ଯାଉଛି କ'ଣ କହୁି ଆସୁନ କେବେ ମିଶି ପାଖରେ ତ ଅଛି ମିଶିବାର ପ୍ଲାନିଂ କରିବା।
ଆ ହଁ ଭାଇ ଠିକ ଅଛି। ମିଶ ଭାଇ ତମର ଯୋଉ କମ୍ପାନୀ ଯାଉଥିଲ ଭାଇ ସେଠି ଇଣ୍ଟରଭ୍ୟୁରେ କ'ଣ କ'ଣ ପଚାରିଲାର ବେଶୀ ହାର୍ଡ଼ ପଚାରିଲେ ନା ମାନେ ବେସିକ୍ସ ପଚାରିଲେ।
ନାଇଁ ଭାଇ ନର୍ମାଲ ପଚାର ଲେ ହଉ ସେ ବିଷୟରେ ପଛ କଥା ହେ ମୁଁ ରହୁଛି। ମୋର ଟିକେ କାମ ଅଛି ହେଲା।
ଆଜ୍ଞା ଭ ଆଜ୍ଞା ଭ ଠିକ ଭାଇ। ହ